ଛି
ହ୍ୟାଲୋ।
କେମିତି ଅଛନ୍ତି?
ଭଲ ଅଛି। ଆଉ ତମେ କେମିତି ଅଛ?
ଆଜ୍ଞା ବହୁତ ଭଲ।
ଆଉ କଣ କରୁଚ?
ମୁଁ ପଢୁଥିଲି ଏବେ କାଲି ଏକ୍ଜାମ ଅଛି।
କାଲି କେତେବେଳେ ତ କାଲି କେତେବେଳେ ବାହାରିବ।
କାଲି ସେ ସକାଳୁ ପାଞ୍ଚଟାରୁ ବାହାରିକି ଯିବାକୁ ପଡିବ ବର୍ଷା ବି ହଉଚି ସକାଳୁ ସବୁଦିନ। ଫ ସେଥି କ ଗାଡି କରିକି ପୁଣି ଯିବାକୁ ପଡିବ।
ହ
ଆଜ୍ଞା।
ଯିବ?
କାଲି ଅଟୋ ରେ ଯିବୁ ସେ ଦେଖୁଥିଲେ କାର ରେ ଗଲେ ମୋର ବାନ୍ତିି ହୁଏ।
ହଁ।
ସକାଳୁ ପାଞ୍ଚଟାରେ ଯିବାକୁ ପଡିବ ସାଢେ ସାତଟାରେ ହେଇଥାନ୍ତି। ହଁ ଆପଣ କଣ କରୁଥିଲେ?
କଲେଜ ଆସିଚି ଆଜି ଫର୍ମ ଫିଲପ୍ ଅଛି ତ। ସେଥିପାଇଁ କଲେଜ ଆସିଥିଲି।
ଆଉ ବର୍ଷା ହଉଚି ସିଆଡେ?
ହଁ ରାତିରେ ତ ବର୍ଷା ଲାଗି ରହିଛି ମୁଁ କଲେଜରେ ଥିଲା ବେକୁ କ ଆଠଟା ବେଳକୁ ଟିକେ କମିଚି।
ହ
ଏବେ ଟିକେ କମିଚି ରାତିରୁ ବର୍ଷା ହଉ ସକାଳ ସାତଟା ସାଢେ ସାତଟା ବେଳେ ଆଉ।
ହ ଆଉ କଣ ଖାଇଥିଲ?
ହଁ ଖାଇଥିଲି ଏବେ ରୁଟି ଆଉ ତରକାରୀ।
ତ ଘରେ ବସିବା ନା ସେ ବିଲ ଆଡେ ବୁଲୁଚ?
ନାଇଁ ଘରେ ଅଛି ଏବେ।
ଖାଲି
ହଁ।
ଆଉ ଏକଜାମ ସରିଲେ କୁଆଡେ ବୁଲି ବୁଲା ଯିବ ନା ଆଉ କଣ ପଢାପଢି କଣ କଣ ଆଉ କେଉ ଏକଜାମ ପାଇଁ ପ୍ରିପେୟାର ହବ?
ହଁ ସେଇ ନିଟ୍ ପାଇଁ କି ବର୍ଷେ ହେଇନା ପଢିବି ପୁଣି ଏଇଟା ସରିଲା ପରେ।
ଆଚଛାଇ ପ୍ରିପେୟାର ହୁ ଗୋଟେ ବର୍ଷ।
ଆଜ୍ଞା।
ଆଉ ଏଇ ଏକ୍ଜାମରେ ଯଦି ମାନେ ଭଲ ନମ୍ବର ଆସିଲା କ୍ୱାଲିଫିକେସନ ଭଲ ଆସେ। ମୋନେ ହୁ ହୁ ହେଇଗଲ କାଲି କଣ କରିବ?
ଆସ ଆସିଲା ତ ହେଇ କରିବି ଯଦି ନ ଆସିଲା ତ ମୁଁ ନିଟ୍ ପାଇଁ ପ୍ରିପେୟାର କରୁଛି। ଚାର ବର୍ଷ ପୁଣି ଦେବି ଆଉ
ଆଛା। ଆସୁନି।
ତ ବେଟେନାରୀ ପାଇଁ ଅଧିକ ମାର୍କ ଟିକେ ଦରକାର ସିନା ଆସି ପରେ ଦେଖାଯାଉ।
ତମେ କୁମାର ପୁଣିମା କର
ଆଜ୍ଞା।
କେମିତି କର? ଜିକ୍ଞା
ଆମର ସକାଳୁ ଭୋରୁ ଆଞ୍ଜୁଳି ଟେକା ହୁଏ ଖଇ, କା କକୁଡି କଷି, ଯୋ ଜହ୍ନି କଷି ଗୁଆ କଦଳୀ ଏମିତି ସାତ ପ୍ରକାର ଜିନିଷରେ ଆଞ୍ଜୁଳି ଟେକୁ। ତାପରେ ସେଇ ଖଇଯୋଉ ଆଞ୍ଜୁଳି ଟିକେ ଟେକିଥିବୁ ସେଇୟାକୁ ସବୁ ଛଡା, ଆମେ ଯେତେବେଳେ ଆଞ୍ଜୁଳି ଟେକୁ ସେ ଖଇର ଚୋପା ଛଡା ହୁଏନି। ତାପରେ ସେଇ ଖଇକୁ ଚୋପା ଛଡେଇକି, ତାକୁ ଚାନ୍ଦ କଦଳୀ ଏ ସବୁ ଚକାଟିକି ଚାନ୍ଦ ତିଆରି କରି ସନ୍ଧ୍ୟା ବେଳେ ଚାନ୍ଦ ପୂଜା କରୁ। ତାପରେ ହୁଁ ଜହ୍ନ କୁ ଦେଖିକି ଖାଇବୁ ପକେଇକି ଆଗ ଜହ୍ନ କୁ, ତାପରେ ନ ପାଣିରେ ପକେଇକି ଆସିବୁ ଆଉ।
ନହେଲେ ସେଇ ଆଞ୍ଜୁଳି ଟେକା ନାହିଁ। ଏ ଯୋଉ ଚାନ୍ଦ କଣ ଚାନ୍ଦ ସବୁ କଦଳୀ, କ୍ଷୀର, ଦହି ଏମିତି
ଆଜ୍ଞା।
ଦେଇକି ଚକଟା ହେଇ ଚାନ୍ଦ କରା ହୁଏ। ତାପରେ ଜହ୍ନ ଙ୍କୁ ପୂଜା କରି ସାରିଲା ପରେ ସେ ଖିନା ସେ ଲୁଚେଇକି ଖାଆନ୍ତି। ଏଇଟା ଅଛି ହେଲେ, ସେ ଯୋଉ ଖଇ ଆଞ୍ଜୁଳି ଟେକା ସେଇଟା ନାହିଁ।
ସେ କେଇ କାହାକୁ ଦେଖେଇବନି ଲୁଚିକି ଖାଇବୁ।
ହୁଁ। ଆପଣ ପୂଜା ପରରୁ ମାନେ ଆଉ କଣ ପୂଜା ପର୍ବ
ଖୁଆ-ଖୁଇ ହେଇକି ଚାନ୍ଦ ବି ବସାନ୍ତି।
ହଁ। ପୂଜା କରନ୍ ତମେ?
ଆଉ ଆମର କୁମାର ପୂର୍ଣ୍ଣିମା ଥିବ ସାତ ଦିନ ଆମେ ସବୁ ଝିଅମାନେ ଯାଇକି ଏକାଠି ହେଇକି ଗୀତ ବୋଲନ୍ତି ରାତିରେ, ଖେଳନ୍ତି କୁମାର ପୂର୍ଣ୍ଣିମା ଖେଳ ହୁଏ ଆମର।
ଆଉ ଗୋଟେ ମୁଁ ଶୁଣିଛି ଜନ୍ ଜନ୍ କୁମାର ପୂର୍ଣ୍ଣିମା ରେ
ଆଜ୍ଞା।
କୁମାର ପୂ୍ଣ୍ଣିମା ବାହାଘର ବି ହୁଏ ମୁଁ ଗୋଟେ ଗୋଟେ ଗାଁ ରେ ମୁଁ ଦେଖିଛି।
ଆଜ୍ଞା ବାହାଘର କରନ୍ତି।
ଓହୋ! ଆଉ କଣ କୁ
ତ ରଜ ବେଳେ ସେମତି ବାହାଘର କରନ୍ତି କଣ କଣ୍ଢେଇ ବାହାଘର ରାସ୍ତାରେ ଦଉଡ଼ି ଲଗେଇକି ଛୁଆ ସବୁ ପଇସା ଆଦାୟ କରନ୍ତି, ତାପରେ କରନ୍ତି।
ହଁ!
ଆଉ ଆପଣଙ୍କ ଆଡେ ବର୍ଷା? ଆଜ୍ଞା!
କଣ କହିଲେ ସବୁିଲାନେ?
ମୁଁ କହିଲି ବର୍ଷା ପାଗ, ଆପଣଙ୍କ ଆଡେ କେମିତି କଣ ସବୁ?
ବର୍ଷା ତ ମାନେ ରାତିରୁ ବର୍ଷା ହଉଛି, କେଡେ ଯାଏଁ କେଡେ ଯାଏଁ ବିଜୁଳି ଚଳକ ମାରୁଛି ତାପରେ ସେଡୁ ବିଜୁଳି ଜଳ କମି ଯାଉଛି ହେଲେ, ବର୍ଷା ମାଡ ହଉଛି ସକାଳ ଯାଉଛି। ଆଠଟା ଏମିତି। ହଉଛି ପୁଣି ଉପର ବେଳା ଟିକେ-ଟିକେ ହଉଛି ପୁଣି କମୁଛି ପୁଣି ରାତିରେ ହଉଛି। ବେରା ଲାଗି ରହିଛି ପୁଣି ବର୍ଷା ଛାଡିଲା ବେଳକୁ ବର୍ଷା ଯା ଛାଡି ଦଉଛି, ପୁଣି ଗରମ ହଉଛି ଗୁଳଗୁଳି ଦଉଛି।
ଆଉ ଧାନ ଚାଷ ଆରମ୍ଭ ହବ ବି ବର୍ଷା ଦିନ ହେଲାଣି।
ହଁ! ବର୍ଷା ନହେଲେ ଧାନ ଏବେ ଧାନ ସମସ୍ତେ ବୁଣିଛନ୍ତି। ସମସ୍ତେ ବି ଚାହୁଁଥିଲେ, ବର୍ଷା ହଉ ବୋଲି ବର୍ଷା ନହଲେ କଉଠୁ ପାଣି ଆଣିକି ଦେବେ ତମଠ
ଆଜ୍ଞା!
ହୁଁ! ସେଇଥି ପାଇଁ ବର୍ଷାଟା ଚାଷୀ ମାନଙ୍କ ପାଇଁ ବର୍ଷା ଟା ଭଲ ଆମେ ସେନା କହିଦେବା ହେଲେ, ଚାଷୀ ମାନଙ୍କ ପାଇଁ ବର୍ଷା ଟା ଭଲ।
ହଁ! ମତେ ତ ବର୍ଷା ଦିନ ବହୁତ ଭଲ ଲାଗେ।
ହଁ
ଆଉ ବର୍ଷା ଦିନେ କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ।
ବର୍ଷା ଦିନେ ଛଣା ଛଣି। ଛଡା ଛାଉ ସବୁ। ଘରେ କରନ୍ତୁ।
ହଁ। ଏମିତି କଲେଜ ଗଲାବେଳେ ବର୍ଷାରେ କେବେ ଓଦା ହେଇକି ଆସନ୍ତି ଘରକୁ ଭଲ ଲାଗେ ନା ହଇରାଣ ଦିଅନ୍ତି
ଉ ମୁଁ ସ୍କୁଲ ଟାଇମ ରେ ଉଧା ସ୍କୁଲ ଟାଇମ ରେ ଭଲ ଲାଗେ ଉଧାହ ଭାଇ କଲେଜ ଟାଇମରେ କଣ ରେ ହଷ୍ଟେଲ ରେ ରିବ ସୁ ଏଇ ଯିବାସିବା ଛତା ରେ। ଆଉ ସେମିତି କଣ ହଲୋକ ଛାଡ଼ନ୍ତି କି। ହେଲେ ସ୍କୁଲ ଟାଇମ ରେଳେ ମରେ ଥରେ ଥରେ ମଝିରେ ମଝିରେ ବର୍ଷା ହେଇଥା ଆଉ ମନେ ପଡେନ। ହ ଧାରିବା ପାଇଁ ତାପରେ ସ୍କୁଲୁ ଭିଜି ଭିଜିଯିବୁ ଆଉ ଘର ଲୋକଙ୍କୁ ଫୋନ କରିବୁନି କି କିଛି ଦରକାର ପଡିବନି। ଆମରଗାଁ ସ୍ୁଲକୁ ଥରେ ଥରେ ତ ପଳେଇ ଆସନ୍ତି ବାବାକା ଆଉ ଥରେ ଥରେ ଆଉ ତାର ଥରେ ଯୋଉ ଯୋଉ ହାଇସ୍କୁଲ ହଲୁ ଆମର ଆମ ଘରଠୁ ଚାରି କିଲୋମିଟର ଯଦି ଆମରେ ନିକଟ କିଛି ନିକଟ। ସାଇକେଲିଂ କରିବା ପାଇଁ ରେନିୋଟ ଦର ରେନିୋଟ ଯଦ ନେଇ ନଥିବ ହିତି ଭିଜି ଭିଜି ଆସିବୁ। ଘରକୁ ଫୋନ କରା କରି ନାହିଁ ଭଲ ବି ଲାଗେ ସାଙ୍ଗମାନୋନ ସମସ୍ତେ ମିଶିକିନ ଆସୁ।
ଜ ଜି ବିନାସିବା ପାଇଁ।
ଆପଣଙ୍କର କିଏ ସାନ ଭାଇ କି ଭଉଣୀ କଣ ଅଛନ୍ତି କି ବଡ ଭାଇ ଭଉଣୀ।
ମୋର ସାନ ଭାଇର ଅଛି ସେ ପଢୁଛି ସେଭେନ କ୍ଲାସ ପଢୁଛି।
ଓ ହୋ।
ଆଉ।
ତମକୁ ସ୍କୁଲରେ କଣ ଭଲ ଲାଗେ ପୂଜା ପର୍ବ କଣ ବେଶୀ ଭଲ ଲାଗେ।
ଆମ ସ୍କୁଲରେ ଥିଲାବେଳେ ଆମର ଗଣେଶ ପୂଜା ସରସ୍ଵତୀ ପୂଜା ତ ହୁଏ ତା। ରେ ଗୁରୁ ଦିବସ ଶିଶୁ ଦିବସ ସବୁ ହୁଏ ଭଲରେ ଆମେ ଗୁରୁ ଦିବସରେ ଆମେ ସବୁ। ନାଚ ଗୀତ କରୁ ଆଗୁଆ ଥିବ ଗୁରୁ ଦିବସ। ଦଶ ଦିନ ଆଗରେ ଆମର ସବୁ ପ୍ରାକ୍ଟିସ ଆରମ୍ଭ ହବ କ୍ଲାସ ବନ୍ଦ କରିକି ଯାଇକି ପ୍ରାକ୍ଟିସ କର।
ହଁ। ଆମେ ବି ସେମିତି ହଷ୍ଟେଲଲେ ପଢୁଥିଲୁ ପ୍ଲସ ଟୁଥିଲୁ ହେଲରେ। ଆମରମତି ଯଦି ଆମେ ମତେ ମ ଟିକେ ହେରାକ ଲାଗେ ମ ଶୁଣୁ ସାରି ପିଟନ୍ତି ଆମକୁ। ଆମେ ଯଦିସ ହବା ପାଇଁ ଚାଁହିଁବୁ ଆମ ଯ ଫଙ୍କସନ ଥିବ ଡ୍ୟାନ୍ସ ପାଇଁ ଆମେ ଭାଗ ନେଇଯିବୁ। ହ। କୋଚିଂ ଛୁଟି ହେଲା ଆ ଆଉ ଯାହା ଯେ ନାହିଁ ସାରି ପଠେଇନ୍ତ ଯା ପ୍ରାକ୍ଟିସ କର।
ହ। ଆଉ ସ୍କୁଲ କଲେଜରେ ସବୁ। ଫୁନକ୍ସନ ନୁହେଁ ଆପଣଙ୍କଞ୍ଚ ଭାଗ ନିଅନ୍ତି।
ସ୍କୁଲରେ ତ ହଁ ମୁ ଯେତେବେଳେ ପଢୁଥିଲି। ଅଷ୍ଟମ ଯାଏ ସେଇଠି ସ୍କୁଲରେ ହୁଏ। ନାଚ ସବୁ ଖେଳରେ ରନିଂ। ରନିଂ ରେ ଆଉ କୁଚି। ହୁଁ।
ଆଜ୍ଞା।
ପୁଚିରେ ଆଉ ଏଇ ସବୁ ଆଉ ନାଚ ହେଇଗ ନାଚ ତମକୁା ନାଚ। ନାଚରେ ଏ ସବୁରେ ଏ ଆଉ କଲେଜରେ ଫଙ୍କସନ ହବାରେ ହିଁ ନି, ଆ କରିବା ନିଦଶ କଲେଜରେ ଫଂକ୍ସନ ଆଉ ତମେ କୋଉଥିରେ ନିଅ।
ହଁ ମୁଁଛୁଆ ଛୁଆବେେଳେ ତ ସିକ୍ସ ସେଭେନ୍ କ୍ଲାସ୍ ପର୍ଯ୍ୟନ୍ତ। ଶିଖୁଥିଲି ଓଡ଼ିଶୀ ତ ନାଚରେ ନିଏ, ତାପରେ ଗୀତରେ ବି ନିଏ। ତାପରେ ଏବେ ବଡ ହେଲା ପରେ ନାଚରେ ଯେତିକି ଆଉ ଇଛା ନାହିଁ। ହେଇ ଗୀତ ଗାଇବାକୁ ସମସ୍ତେ ନେଇଯାଆନ୍ତି। ସବୁବେଳେ ତୁ ଆ ଗୀତ ଗାଇବୁ ଆଗ
ମୁଁ ନିଏ ଓଡିଶୀରେ ନିଏ ବି କ୍ଲାସିକ ଡ୍ୟାନ୍ସରେ କ୍ଲାସସରପ୍ରାୟ ନିଏ। ଓଡିଶୀ ଫ ଓଡିଶୀ ଆ ଆଉ ଏମତି ଅନ୍ୟ କୋଉ ଭୋଜନସଂଗ ହୋଇଗଲା।
ଆଜ୍ଞା।
କାନ୍ଦେ ଆମକୁ ସେ କାନ୍ଦଟା ଆମେ ନୋଉ।
ହଁ।
ଆଉ କଣ ଖାଇବେଇନି କଣ ଆଉ ଖାଇବେ ଗାଧେଇ ସାରିଲେନି।
ନାଇଁ ଗାଧେଇନି ବର୍ଷା ହଉଥିଲା ତ ମୁ ମୁଣ୍ଡ ସଫା କରିଥିଲି ଆମ କଲେ ଥଣ୍ଡା ହବ ଆଉ କଟେଇ ଯାଉ।
ଆଛା।
ଯିବେ ଗାଧେଇଲା ପରେ ଏକାଥରେ ଭାତ ଖାଇବେ ଆଉ ହଁ।
ହଉ ଆପଣ କଣ କରୁଛନ୍ତି? ସେ କରନ୍ତୁ ମୁଁ ରଖୁଛି।
ଆଜ୍ଞା ଧନ୍ୟବାଦ।